ହାଲୋ ବନ୍ଧୁ ନମସ୍କାର।
ନମସ୍କାର ବନ୍ଧୁ। ଆଜ୍ଞା ମୁଁ ଆପଣଙ୍କର ସବୁ ଉଁ ଶବ୍ଦଟି ସ୍ପଷ୍ଟ ସୁବୁ ଅଛି।
ବନ୍ଧୁ କୁନି କଁ କହିଲେ। ଆଜି ଦୋକାନ ଯାଇଚି ବୁଝିଲେ ଦୋକାନ ଟେ ମୋରୋ ସାତଶହ ଟଙ୍କା ବାକି ହୋଇଯାଇଚି ବାକି ହୋଇଯାଇଛି ବୁଝିଲେ। ଯୋଉ ଯୋଉଥିପାଇଁ ମଧ୍ୟ ମୁଁ ମଧ୍ୟ ହଇରାଣ ହୋଉ ଛି ବୁଝିଲେ ଦୋକାନୀ ମଧ୍ୟ କୋହୁଛି ବନ୍ଧୁ କି ଯଦି ଆପଣ ବାକି ନଦେବେ ବାକି ପଇସା ନଦେବେ ତାହେଲେ ଆପଣଙ୍କୁ ସୋଉଦା ଦେବିନି।
ଆଜ୍ଞା ଆଜ୍ଞା।
ଖାତ ପୂଜା ହବ ବୋଲି ସେ ମତେ କହୁଛନ୍ତି ବୁଝିଲେ! କି ଆମର ଖାତା ପୂଜା ହେବ ଆଉ ତମେ ମତେ ସାତଶହ ଟଙ୍କା ଦିଅ ତମ ବାକି ପଇସା
ଆଜ୍।
ବୁ ବନ୍ଧୁ କକୁ ତର କଥା କଣ କହିଲେ ମୁଁ ତାକୁ ଟଙ୍କା ନଦବାର କାରଣ ସିଏ ମୋର ଏକ ସାଇକେଲ ଟି ନେଇଥିବେ ବୁଝିଲେ!
ଆଜ୍ଞା ବନ୍ଧୁ।
ଏହାର ଅର୍ଥ ସେ ମୋତେ ଏପର୍ଯ୍ୟନ୍ତ ଦେଇନାହାନ୍ତି ବୁଝିଲେ!
ଆଜ୍ଞା ବନ୍ଧୁ।
ମୁଁ ବର୍ତ୍ତମାନ ତାଙ୍କୁ ସେଇ କଥା କହିଲା ବେଳକୁ ମତେ କହୁଛନ୍ତି କି ତମ ସାଇକେଲ ତମେ ନେଇଯାଅ ଆଉ ମୁଁ ବାକି ପଇସା ମତେ ଦେଇଦିଅ ବୁଝିଲେ
ଆଜ୍ଞା।
କହି ସାଇକେଲ ଟି ମତେ ଆମ ଘରକୁ ଆଣିକି ଫେରଇ ଦେଲେ ବୁଝିଲେ ବନ୍ଧୁ ଚାରି ମାସ ହେଲାଣି ସାଇକେଲ, ନେଇଥିଲେ ବର୍ତ୍ତମାନ ବାକି ପଇସାରେ ସାଇକେଲ ପଇସା ଟି ଯୋଡିଥିବାରୁ ସେ ମତେ କହୁଛନ୍ତି ସାଇକେଲ ଟି ଫେରଇ ଦେଲେ, ବନ୍ଧୁ ଚାରି ମାସ ଧରି ସାଇକେଲ ଚଲାଇଲେ ଏବଂ ଏବେ ବର୍ତ୍ତମାନ ଏଇଭଳି କଥା କହୁଛନ୍ତି ଏହା
ଆଜ୍ଞା ଟା ତ ନ୍ୟାୟ କଥା ନୁହେଁ। ଯେହେତୁ ସିଏ ଆପଣଙ୍କ ସାଇକେଲ ପଇସାଟି ଯୋଗୁଁ ଆପଣ ସାଇକେଲଟି ଚାରି ମାସ ନେଇ ରଖିଥିଲେ ଏବଂ ସାଇକେଲ ଟି ଏବେ ଆଣି ଫେରଉଛନ୍ତି, ଏବଂ ପଇସା ଟି ମାଗୁଛନ୍ତି ଯେହେତୁ ଆପଣ ଏବେ ପଇସା ଦବା ଉଚିତ କି ନୁହେଁ କାରଣ ଏବେ ଆପଣ କିଛି ସେ ବହୁତ ଦିନ ଆପଣଙ୍କ ସାଇକେଲ ଟି ରଖିଛନ୍ତି, ଆପଣ ମଧ୍ୟ ହଇରାଣ ହେଇଛନ୍ତି ଏବଂ ଆପଣ ମଧ୍ୟ ଆପଣଙ୍କ ସାଇକେଲ ଟି ଇଏ କରିଛନ୍ତି, ଆପଣ ଯଦି କହୁଛନ୍ତି, ତାଙ୍କୁ କିଛି ଆପଣ ଯଦି ଆପଣଙ୍କ ଆପଣ ତାଙ୍କୁ ଟଙ୍କା ଦବାକୁ ଚାହୁଁଛନ୍ତି, ତାହେଲେ ଆଉ କିଛି ଦିନ ସମୟ ମାଗି ପାରିବେ ତାଙ୍କୁ କି ମୋର କିଛି ଦିନ ସମୟ ଦରକାର କିମ୍ବା ଆପଣ ସାଇକେଲଟି ରଖି ରଖନ୍ତୁ ରଖନ୍ତୁ କିଛି ଦିନ ପରେ ମୁଁ ଟଙ୍କା ହେଲେ, ମୁଁ ଆପଣଙ୍କୁଠୁ ଟଙ୍କା ଦେଇ ମୋ ସାଇକଲ ଟି ନେଇଯି କି କିଏ ଅନ୍ୟ କାରଣ କୁହନ୍ତୁ! ନହେଲେ ଆପଣ କଣ କହୁଛନ୍ତି, ତାଙ୍କୁ ଟଙ୍କା ଦେବେନି?
ନାଇଁ ବନ୍ଧୁ ଶୁଣନ୍ତୁ, ମୁଁ ଟଙ୍କା ଦବା କଥା ମନା କରୁନାହିଁ କାରଣ ଆମେ ତାଙ୍କ ପାଖରୁ ଡେଲି ସଉଦା ଆଣୁଛୁ ବୁଝିଲେ
ଆଜ୍ଞା ପ୍ରତ୍ୟେକ ଦିନ ଶୋଦା ଅନିଛନ୍ତି।
ଆଜ୍ଞା ପ୍ରତ୍ୟେକ ଦିନ ସୋଧା ଆଣୁଛି, ତ ବନ୍ଧୁ ସିଏ ଯେତେବେଳେ ସାଇକେଲ ନେଇଥିଲେ ବୁଝିଲେ
ସିଏ ମୋତେ ସାତ ଶହ ଟଙ୍କାରେ ମୋଟୁ ସାଇକେଲ କିଣିଥିଲେ ବୁଝିଲେ ହେଲେ ତହାର ଅର୍ଥ ମତେ ସେ ଦେଇ ନଥିଲେ ବୁଝିଲେ ତ ବନ୍ଧୁ ମୁଁ ତାଙ୍କୁ ଗତ ଚାରି ମାସ ହେବ ପ୍ରର୍ଥ ମାଗୁଛି, ହେଲେ ସିଏ ମତେ ନ ଦେଇଥିବାରୁ ମୁଁ ଉପାୟ ଲଗେଇ, ତାଙ୍କ ଦୋକାନ ରୁ ସାତଶହ ଟଙ୍କାର ଉ ବା ରେ ଜିନିଷ ସଉଦା ଆଣି ସାରିଲେଣି ବୁଝିଲେ ତ ବର୍ତ୍ତମାନ, ମୁଁ ତାଙ୍କୁ ସେଇ କଥା କହିଥିବାରୁ କି ଆପଣ ମତେ ସାତଶହ ଟଙ୍କା ଦେଇଥା ଆଉ ମୋ ସାଇକେଲ ଦର ମଧ୍ୟ ସାତହ ଟଙ୍କ ଆପଣ କିଣିଥିଲେ ଯାହା ଅର୍ଥ ଆପଣ ଦେଇନାହାନ୍ତି ତ ଏହା ସୁଝଗଲା ସ କହୁଛନ୍ତି ଯେ ନା ହେଇପାରିବ ନାହିଁ, ତମ ସାଇକେଲ ତମେ ନେଇଯାଅ ତ ବନ୍ଧୁ ସେଥିପାଇଁ ମୁଁ ତାଙ୍କୁ ଏକ ଟଙ୍କା ଦେବି ନାହିଁ।
ଆଜ୍ଞା ବନ୍ଧୁ, ଆଜ୍ଞା ବନ୍ଧୁ, ଏଇଟା ଆପଣ ଠିକ କହୁଛନ୍ତି ହୁଁ କୁହନ୍ତୁ!
ନା ବନ୍ଧୁ ମୁଁ କହୁଛି ଏହା କୋଉ ପ୍ରକାର ନ୍ୟାୟ ତମେ ନିଜେ କୁହ? ଚାରି ମାସ ତମେ ତମ ଦରକାର ସମୟରେ ମୁଁ ସାଇକେଲ ନେଇ ଚଢିଲ ଏବଂ ତମେ ଦେଲା ବେଳେ ମୋଠୁ ସାତଶହ ଟଙ୍କାର ଏକ ରାଶି ନିର୍ଣ୍ଣୟ କରିଥିଲେ ବୁଝିଲ ଯାହାକି ବର୍ତ୍ତମାନ ସମୟରେ ତମେମ ସାଇକେଲ ଟି ଫେରଇ ଦଉଛ ଏହା କୌଣସି ପ୍ରକାର ସହି ହବ ନାହିଁ ବୁଝିଲେ ତୁ ସେଥିପାଇଁ ବନ୍ଧୁ ଆଜ୍ଞା ତୁ ସେଥିପାଇଁ ବନ୍ଧୁ ମୁଁ ବର୍ତମାନ ଆମ ଗ୍ରାମର ଚାରି ପାଞ୍ଚ ଯିଏ କି ମାନେ ମୁରବିଲ ଲୋକ ତାଙ୍କୁ ବସାଇ ଏଇ କଥା କହିବି ବୋଲି ତାକୁ ଧମକ ଦେଇକି ଆସିଲି ଯେ ସେତେବେଳେ ବୁଝିଲେ ସିଏ ମତେ କହୁଛି ଯେ ମୁଁ ସମସ୍ତ ଓରବିକୁ ଡାକିଲେ ମଧ୍ୟ ତୋ କଥା ଶୁଣିବି ନାହିଁ ତୋ କଥା ଖାରଜ କରିଦେବି ତ ବନ୍ଧୁ ଆପଣ କୁହନ୍ତୁ
ଆଜ୍ଞା ଆପଣ ବନ୍ଧୁ ତ ଆପଣ ଠିକ କରିଛନ୍ତି, କାରଣ ଯଦି କୌଣସି ଆପଣଙ୍କ ଟଙ୍କାଟି ସେ ଦେଇ ନଥିଲେ ଆପଣ ସାଇକେଲ ଟି ବିକ୍ରୟ କରିଥିଲେ, ତାଙ୍କୁ ଏବଂ ଆପଣ କୌଣସି ଗୋଟେ ଚତୁରତାର ସହିତ ଆପଣ ଏପରି ପଇସାଟି ଆଦାୟ କରିବାକୁ ଚାହିଁଲେ, ଏବଂ ଆପଣ ତାଙ୍କ ଦରକାର ସମୟରେ ସାଇକଲ ଟି ଆସି ଚଲେଇକି ଏବେ ସାଇକେଲ ଟିର ପୁଣା ହେଇ ଯାଇଥାଇପାରେ କିମ୍ବା କୌଣସି କ୍ଷତି ହେଇ ସାଇପାରେ ଆପଣଙ୍କୁ ସେ ଫେରଉଛନ୍ତି, ଏବଂ ଆପଣଙ୍କ ଟଙ୍କା ଆପଣଙ୍କୁ ମାଗୁଛନ୍ତି ଆପଣ କୌଣସି କାରଣ ଏଇଟା ନ୍ୟାୟ ନୁହେଁ ଏବଂ ଆପଣ ଯଦି କୌଣସି ମୁରବୀକୁ ଡାକିକି ଯଦି ଆପଣ ନ୍ୟାୟ ବସାଇଲେ ଆ ଆପଣଙ୍କୁ ମୁରବୀ ମାନେ କହିବେ ମଧ୍ୟ ଆପଣଙ୍କର ଅ ପଟ ନେବେ ଆପଣ ବ୍ୟସ୍ତ ହୁଅନ୍ତି ଏପରି କିଛି ଚିନ୍ତା କରିବାର ବିଷୟ ନୁହଁ ଏଇଟା ଆଜ୍ଞା। ନିଶ୍ଚିନ୍ତ ହୁଅନ୍ତୁ କାରଣ ଆପଣ ଏଥିରେ କିଛି ଆପଣଙ୍କର ଭୁଲ ମଧ୍ୟ ନାହିଁ ଏବଂ ଆପଣ ନିଶ୍ଚିନ୍ତ ଦେଇପାରିବେ କାରଣ, କିନ୍ତୁ ଏବେ ଆପଣ ଦେଇଦଲେ ଆପଣ ସମୟରେ ସେ ପଇସା ଟି ଫେରଉନଥିଲେ, ଫେରସ୍ତ କରନଥିଲେ ଆପଣ ସେଇ ସମୟରେ ପୋଲିସ ଥାନା ଯାଇଥିଲେ କିମ୍ ନିକଟସ୍ଥ ମାନେ ମୁରବୀ ମାନଙ୍କୁ ବସେଇି ସେତେବେଳେ ଯଦି ଆଲୋଚନା କରିଥାନ୍ତା ଆପଟ ଠିକ ହେଇଥାନ୍ତା
ନାଇଁ ବନ୍ଧୁ ମୁଁ ଆଗରୁ ଭାବୁଥିଲି ଯେ ଗାଁ ଲୋକ କଣ ବନ୍ଧୁ ଏଇ କଥାଟି ବଢେଇବା ବୁଝିଲେ ନିଜର କଥା ସେଥିପାଇଁ ବନ୍ଧୁ ମୁଁ ଅଧିକ କିଛି ଭାବିନଥିଲି ବର୍ତ୍ତମାନ ଯେତେବେଳେ ସଉଦା ପଇସା ଟି ଏତେ ଏତେ ହେଇଗଲା ବାକି ପଇସା ତ ବର୍ତ୍ତମାନ ମୁଁ ଏଇ କଥା କହିଲାଠୁ ତାର ଅସଲି ରୂପ ସେ ମଧ୍ୟ ଏବେ ଦେଖ ଖାଇଲା ବୁଝିଲେ ତ ବନ୍ଧୁ ସେଥିପାଇଁ ମୋ ରାଗ ମଧ୍ୟ ବହୁତ ଲାଗୁଛି କାରଣ ଏଭଳି ଲୋକ ଯି କି ସବୁବେଳେ ମୁଁ ତାକୁ ଯେତେବେଳେ ପଇସା ମାଗେ ସାଇକେଲ ପଇସା ଗତ ଚାରି ମାସ ହେବ ମାଗୁଛି ମତେ ହସି କହିଦଉଛି ଭାଇ କାଲି ଦେଇଦେବି, ଭାଇ କାଲି ଦେଇଦେବି ଏଭଳି କଥା କହୁଛି ବୁଝିଲେ ତା ଜୀବନରେ କାଲି ଆସୁନି କିନ୍ତୁ ମତେ ବାକି ପଇସା ମାଗିଲା ବେଳକୁ ଆମ ଘ ପାଖକୁ ପଳ ଆସଛି, ଏବଂ ମୁଁ ସାଇକଲ ଟି ଫେରଛି କରିଦଉଛି ବୁଝିଲେ ତ ସେଥିପାଇଁ ବନ୍ଧୁ ଯଦି ମୁର ବି ଲୋକ ନ ମାନେ ପଞ୍ଚାୟତରେ ଠିକ ସେ ମତେ ନ୍ୟାୟ ନଦେଲେ ତାହେଲେ ମୁଁ ନିଶ୍ଚୟ ଥାନା ଏତେଲା ଘେରାଉ କରିବି ବୁଝିଲେ ଏବଂ ମୁଁ ତାଙ୍କୁ ସବୁ ସତ୍ୟତା ଜଣାଇବି
ଆଜ୍ଞା।
ଏ ବନ୍ଧୁ ଆପଣ କଣ କହୁଛନ୍ତି, ମୁଁ ଏହା ଏକା ଠିକ ଠିକ କରୁଛି ନା ଭୁଲ!
ଆଜ୍ଞା ନିଶ୍ଚିନ୍ତ ଯେହେତୁ ଗାଁ ରରୁ ଗାଁ ର କଥା ତଥା ଗାଁ ପ୍ରଥମେ ତ ଗାଁ ରହିବା ଯାଉଚଛି, ଯଦି ଗାଁ ର ସେଇ ମରୁହୀ ମାନଙ୍କ କଥା ସେ ନ ଶୁଣୁଛନ୍ତି ତାହେଲେ ଆପଣ ପୋଲିସ ଯିବା ନିଶ୍ଚିନ୍ତ ଜରୁରୀ, ଏବଂ ଏତଲା ଯବା ଜରୁରୀ କାରଣ ଯଦି ଆପଣଙ୍କ ଆପଣଙ୍କ ପଇସା ତ ଫେରସ୍ତ କରିଲେନି, ଏବଂ ଆପଣ ଯେହେତୁ ସଉଦା ନେଇ ଆସିଲେ ତାଙ୍କ ଦୋକାନରୁ ଆଉ ଆପଣଙ୍କୁ ସିଏ ଏବେ ସାଇକେଲ ଟେ ଫେରାଇ ଆପଣଙ୍କୁ ପଇସା ନେବାମାଗୁଛନ୍ତି ଆପଣ ଯେହେତୁ ଏଇଟା ନ୍ୟାୟ ନୁହେଁ ଆପଣ ନିଶ୍ଚିନ୍ତ ପୋଲିସ ତ ପାଖକୁ ଯାଆନ୍ତୁ ଏବଂ ଆପଣ ବି ଚାରୋ ଗୋଟେ ବସନ୍ତୁ ଗ୍ରାମରେ ସମସ୍ତଙ୍କୁ ମୁରବି ମାନଙ୍କୁ ଡାକି ଏବଂ ସେ ବ୍ୟକ୍ତି ଡାକି ତାଙ୍କ ପରିବାର ବର୍ଗଙ୍କୁ ଡାକି ଆ ତାଙ୍କ ପରିବାର ବର୍ଗ ଜାଣିଥିଲେ ନା ଆଣ ଯେତେଳେ ସାଇକେଲ ଟି ବିକ୍ରୟ କଲେ ତାଙ୍କୁ
ଆଜ୍ଞା ସମସ୍ତେ ଜାଣିଥିଲେ ଗାଁ ରେ ବହୁତ ଲୋକ ଜାଣିଥିଲେ ମଧ୍ୟ ମତେ ମଧ୍ୟ ପଚାରିଥିଲେ ତ ସେ ସାଇକଲ ଟି କଣସେ ଦୋ ଦୋକାନୀ ଚଲଉଛି ମୁଁ କହିଲି ସେ ମୋଠୁ କିଣିଦେଇଛି ବୁଝିଲେ ମଧ୍ୟ ମୁଁ କାହାକୁ କହିନଥିଲି ଯେ କେତେ ଟଙ୍କାରେ ବିକ୍ରୟ କରିଛି ସିଏ ମତେ ଟଙ୍କା ଦେଇଛି ନାହି ଏ ବିଷୟରେ ବନ୍ଧୁ କାହାକୁ କଣ କହିହବ ବୁଝନ୍ତୁ । ସେଥିପାଇଁ ମୁଁ କହିଲି ତା କାହାକୁ ଯଦି କହିବି ଗାଁ ଲୋକକୁ ସେ ମୋ ପଇସା ଦେଇନାହିଁ ବୁ ବୁଝିଲେ ତ ବନ୍ଧୁ ତାକୁ ମଧ୍ୟ ଖରାପ ଲାଗିବ ତାର ନାମ ମଧ୍ୟ ତଳେ ପଡିବ ସେଥିପାଇଁ ବନ୍ଧୁ ମୁ କାହାକୁ ଜଣାଉନଥିଲି ବର୍ତ୍ତମାନ ବନ୍ଧୁ ଏଭଳି ପରିସ୍ଥିତି ଯେ ସେ ମୋ ନାଁଟି କରୁଛି ସବୁଆଡେ ବୁଲିକି କହୁଛି ଯେ ଅମ କେହି ଲୋକ ମୋଠୁ ସାତଶହ ଟଙ୍କାର ବାକି ନାହିଁ ମୋ ପଇସା ଦେଉନାହିଁ ଯାହାକି ମୋତେ ବହୁତ ଖରାପ ଲାଗୁଛି ବନ୍ଧୁ ବୁଝିଲେ
ଆଜ୍ଞା ବନ୍ଧୁ ଆଜ୍ଞା ବନ୍ଧୁ ଆପଣ ଠିକ କଲେ ଯେହେତୁ କୁନ ହୁଁ ଆପଣ ବହୁତ ଠିକ କରିଥିଲେ କାରଣ ଆପଣ ଯେଉ ସମୟରେ ସିଏ ଆପଣଙ୍କୁ ପଇସା ଟି ନ ଦେଇଥିଲେ ଆପଣ କାହାକୁ କହିନଥିଲେ କାରଣ ତାର ଅପମାନ ଏବଂ ବଂ କିଏ ତୁଆ ଏଇ ବିଷୟରେ ଶୁଣିଲେ ଆ ତାଙ୍କୁ ମତେ ଖରାପ ଲାଗିବ କି ଏଇ ଏତି ଟଙ୍କା ପାଇଁ ମୁଁ ସମସ୍ତଙ୍କୁ କହୁଛି ଏବଂ କିନ୍ତୁ ସିଏ ଏପରି ବ୍ୟବହାର କଲା ଏଇ ବ୍ୟବହାରଟି ସଠିକ ଠିକ୍ ନଥିଲା ଏବଂ ଆପଣ ତା ଏପରି ଲୋକଙ୍କ ସାଙ୍ଗରେ ମଧ୍ୟ ଏପରି ଉ ବିଚାର ଧାରା ରଖିବାଟା ଉଚିତ ନୁହେ ମଧ୍ୟ
ଠିକ କହିଲେ ବନ୍ଧୁ ଏଭଳି ଲୋକଙ୍କ ଦୋକାନକୁ ମଧ୍ୟ ଯିବା କଥା ନୁହେଁ ବୁଝିଲେ ବର୍ତ୍ତମାନ ସିଏ ମତେ କହିବା କଥା ବନ୍ଧୁ ଯେ ଦୋକାନ ପଇସା ଦୋକାନ ର ଆମ ବ୍ୟକ୍ତିଗତ ପଇସା ଆମର ମୁଁ କହିଲି ଦେଖ ଦୋକାନ ଟି ବି ତମର ତ ତମେ ଦୋକାନ ରୁ ହି ଚଳୁଛ ମାନେ ମୁଁ ଦୋକାନ ପଇସା ଟା ଦେବିନି ସେଟା ବି ତମ ପଇସାରେ ଯାଉଛି ନଚେତ ତମେ ମତେ ଏବେ ସାତ ଶହ ଟଙ୍କା ଦିଅ ମୁଁ ତମ ସାତଶ ଟଙ୍କା ସାଙ୍ଗେ ସାଙ୍ଗେ ତମକୁ ଫେରସ୍ତ କରିଦେବି ବୁଝିଲେ ସେ ବର୍ତ୍ତମାନ ବନ୍ଧୁ ସବୁ କଥାକୁ ଖାରଜ କରିଦଉଛନ୍ତି ଏବଂ ସାଇକେଲ ଟି ଫେରସ୍ତ କରିଦେଇଛନ୍ତି । ବନ୍ଧୁ ମୁଁ କଣ କରିବି ମୁଁ କିଛି ବୁଝିପାରୁନାହିଁ ବୁଝିଲେ ସେଥିପାଇଁ ଆପଣଙ୍କୁ ବନ୍ଧୁ ଟିକେ କଲ୍ କରି ସବୁ ସମାଧାନ ନେଲି ଆ ଆପଣଙ୍କ ଠାରୁ
ଆଜ୍ଞା ଆପଣ ଯାହାବି ଚିନ୍ତା କରୁଛନ୍ତି ଖୁବ୍ ଭଲ ଚିନ୍ତା କରୁଛନ୍ତି ଆପଣ ସେୟା ହିଁ କରନ୍ତୁ କିଛି ଆ ବିଶେଷ କିଛି ହବନି ଏବଂ ଆପଣ ଯେତେବେଳେ ସାଇକେଲ ଟି ତାଙ୍କୁ ବିକ୍ରୟ କଲେ ଆପଣ ଆପଣଙ୍କର ଦଶ ସାଇକେଲ ଟି ଦରକାର ନଥିଲା କିମ୍ବା ଆପଣଙ୍କର କିଛି ସେପରି ଜରୁରୀ ପଇସା ଦରକାର ଟେ ଥିଲାବେଳେ ଆପଣ ସା ସାଇକେଲ ଟି ବିକ୍ରୟ କରି
ନାଇଁ ବନ୍ଧୁ ଆମ ବ ମୋ ପୁଅ ବନ୍ଧୁ ସେ ସାଇକେଲ ଟି ଚଲାଉଥିଲେ ବୁଝିଲେ
ଆଜ୍ଞା ।
ତ ବନ୍ଧୁ ସେ ମୋ ପୁଅ ଏକ ନୂଆ ସାଇକେ ଆଣିଥିବାରୁ ମୁଁ ତାଙ୍କୁ ଏଇ ସାଇକେଲ ଟି ବିକ୍ରୟ କରିଦେଲି ବୁଝିଲେ କାରଣ ବନ୍ଧୁ ଦୁଇଟି ଲଖି ଲାଭ କଣ ବୁଝିଲେ ବନ୍ଧୁ ମୋର ଏକ ସାଇକେଲ ଗାଡ଼ି ଅଛି ଦୁଇ ଚକିଆ ଗାଡ଼ି ବୁଝିଲେ ତ ବନ୍ଧୁ ପୁଅ ତ ଗୋଟିଏ ସେ ସାଆ ଗାଇକଲ ଦିଟା ଚଲେଇ ପାରିବ ନାହିଁ ବୁଝିଲେ
ଆଜ୍ଞା ଛୋଟ ଛୋଟ ଛୁଆ ପାଖିରେ ଦୁଇଟି ସାଇକେଲ ଯତ୍ନ ନେବା ଅସମ୍ଭବ ବୁଝିଲେ ସେଥିପାଇଁ ବନ୍ଧୁ ମୁଁ ଗୋଟେ ସାଇକେଲ ବିକି ଦେଇଥିଲି ବୁଝିଲେ । ଆଉ ବନ୍ଧୁ ଶୁଣନ୍ତୁ ମୁଁ ବର୍ତ୍ତମାନ ଯାଉଛି ଆମ ଗାଁ ର କିଛି ମୁରବି ଲୋକଙ୍କୁ ଡାକେ ବୁଝିଲେ ଏବଂ ତାଙ୍କୁ ଯାଇ ଏ ବିଷୟରେ କିଛି କହି ଆପଣଙ୍କୁ ଜଣାଇବି ପରେ ଆଉ ବୁଝିଲେ ବନ୍ଧୁ?
ଆଜ୍ଞା ବନ୍ଧୁ ନମସ୍କାର । ଆଜ୍ଞା ବନ୍ଧୁ ଆଜ୍ଞା ବନ୍ଧୁ